ହଁ।
ହଁ କହ
ଜୟ ଜଗନ୍ନାଥ ସାର।
ଆଃ ବସିଥିଲୁ ଆଉ। ଆପଣ କଣ କରିଥିଲେ? ହଁ ହଁ ବର୍ଷା ହେରିକା ଏକଥା ହଉଛ।
ହଁ ମୁଁ ଆଜ୍ଞା ବର୍ଷା ହଉଛି ଏବେବି।
ହଁ। ଆଉ ବୁଲାବୁଲି ଆଁ ଖାଇଥିଲୁ ଭାତ ଡାଲମା ଆଉ ଭଜା ହେରିକା ଆଉ।
ଆଚ୍ଛା।
ଆପଣ?
ମୁଁ ଖାଇଥିଲି ଭାତ କୋଳଥ ଡାଲି କୁନ୍ଦୁରି ଭଜା ଆଳୁ ଭର୍ତ୍ତା ଖଟା।
ହଁ କୋଲଥ ଡାଲିଟା ଦେହ ପ୍ରତି ଭଲ।
ଆଜ୍ଞା ଆଜ୍ଞା ହଁ ମ ଖାଇବା ପାଇଁ ଭଲ ଲାଗେ ନା ମୁଁ କିନ୍ତୁ ଖାଇ ଦେଇଥିଲି ଟିକେ ଆଉ।
ଆମ ଘରେ ହେଇଥିଲେ ବି ସେଥିପାଇଁ ଖାଇଦେଲେ ଆଉ।
ଆଜ୍ଞା ଘରେ ହେଇଛି ବାଧ୍ୟ ହେଇକି
ଖାଇବା କଥା ଆଉ ଓ ହୁଁ ଆଉ ରଜରେ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ ନାଁ ଯାଇ ନଥିଲେ?
ହଁ ରଜରେ ଆମର ଆମ ସ୍କୁଲ ପିଲା ମିଶିକି ସବୁ ଫିଷ୍ଟ କରିଥିଲି। ଆଉ ମୁଁ ଯାଇ ଥିଲି କଟକ ଯାଇଥିଲି ମାମୁଁ ଘରକୁ ମାମୁଁ ଘରେ ବାହାଘର ଥିଲା। ଆ ରୁକ୍ମଣୀ ଆଉ ମାଧବଙ୍କ ବିବାହ ଥିଲା ଯାଇଥିଲି। ବୁଲାବୁଲି କରିକି ଆସଥିଲି ଆଉ।
ଓ ହ।
ଆପଣ କୁଆଡେ ଯାଇଥିଲେ?
ଆଉ ମୁଁ କପିଳାସ ଯାଇଥିଲି ଆଉ ମହାବିନାୟକ ଆଉ କପିଳା ମହାବିନାୟକ ହେରିକା ବି ଯାଇଥିଲି। ଥିଲୁ ହେନ୍ତି ଦିଟା ଜାକ ଜାଗା ଯାଇଥିଲୁ ଆଉ।
ଆଛା ମହାବିନାୟକ ବି ମହା ବିିନାୟକ ରେ ବୁଧେ କେତେଟା ପାହାଚ?
ମହାବିନାୟକ ରେ ତିନିଶହ କେତେ ପାହାଚ ତିନିଶହ ପଚାଶ ଖଣ୍ଡେ ରହୁଛି। କପିଳାସରେ ତେରଶହ ବାଉନ ଖଣ୍ଡେ ପାହଚ।
ମହାଭିିନାୟକ ରେ ତିନିଶହ ଉପରେ ପାହାଚ ମୁଁ ଜାନିନଥିଲି ଆପଣଙ୍କ ଏତେ ପାହାଚ ବାପ ରେ।
ଦେଖିଛନ୍ତି କେବେ କି?
ଏ ନାଇଁ ଉପର କୁ କେବେ ଯାଇନି ଯାଇଥିଲି ମହାବିନାୟକ ମନ୍ଦ ଥରେ ଯାଇଥିଲି କିନ୍ତୁ ଉପରକୁ ଯାଇନି ଟାଇମ ହେଲାନି ପଳେଇ ଆସିଲୁ ସମସ୍ତେ।
କେତେଟା ଆମେ ଗଣିଥିଲୁ ନା ତିନିଶହ ପ୍ଲସ୍ ହବ ଆଉ। ହ ହ ମହାବିନାୟକ କପିଳାସ କେବେଏଁ କଣ କହିଲେ?
ଆଉ କୁହନ୍ତୁ କୁହନ୍ତୁ କୁହନ୍ତୁ ଆପଣ କଣ କହୁଥିଲେ?
ହଁ କପିଳାସ ଆଡେ କେବେ ଯାଇଛନ୍ତି ନା ବୁଲିବାକୁ ଯୋଉ। ଫାହାଚ ଉପରେ ଚଢି ଚଢି ଯାଇଛନ୍ତି ନାଁ? ହଁ ହଁ ଆପଣ ଘରେ ଆଉ ଆପଣଙ୍କ ଘର ଆଡେ କୁଆଡେ ଗୋଟେ ଜିନିଷ ବୁଲିବାକୁ ଅଛି କହିଲେ?
ଆଜ୍ଞା ଆମର ବିରଜା ମାଙ୍କ ମନ୍ଦିର। ସୁବଝର ଆଉ ଯାର୍କା ପାହାଡ।
ହଁ ହଁ।
ମଧୁପୁର ଗଡ ଅ ଏଇଗୁଡା ଅଛି। କୁଷୁମା ବ୍ୟାସସରବର।
ହଁ ହଁ ଆପଣ ଘର ତାହେଲେ ଯାଜପୁର ସେ କଲେଣି ନାଇଁ।
ଆଜ୍ଞା।
ହୁଁ ହୁଁ ଆଉ ରହିଲା ବାକି। ନା ରାତି ତ ବା ପାଗ ଭଲ ଦେଇଛି କଣ ଖାଇବା ପାଇଁ ଛଣାଛଣି କରିଛନ୍ତି ନା ନାଇଁ।
ନାଇଁ ଆମେ ଦୁଇ ସପ୍ତାହ ହବ ବହୁତ ଛଣା ଛଣି ଖାଇଦେଇଚୁ। ତ ଆଉ ଇଚ୍ଛା ନାହିଁ ସପ୍ତାହ ହେଲେ ତ ବର୍ଷା ହଉଛି।
ହ । ହଁ।
ବର୍ଷା ହଉଚି ଗଲା ଆମର। ଡେଲି ଡେଲି ଛଣା ଛଣି କେବେ ବିରିଚ ତ କେବେ ଅ -ଡାଲି ବରା।
ହଁ ହଁ।
ଏମତିଳେ ଚାଲିଛି କେବେ ମୋମୋ କେବେ ମ୍ୟାଗି। ଏମିତି ସବୁବେଳେ ଚାଲିଛି ଆଉ ଆଜି ଇଚ୍ଛା ବିରି ଚପଟା କରନ୍ତି ଯେମିତି ମସଲା ବରା କରନ୍ତି।
ହଁ ମସଲା ବରା ହ ବୁଝିଲି।
ଏ ସେ ମିରିଜାପଇଥିଲ କଣ। ବିରି ବରା ଟା ବିରିରେ ହୁଏ ତ ତା ଭିତରେ ସେ ମସଲା ଟା ଟିକେ ଅଲଗା ମୁଁ ଆମେ ଯୋଉ ପ୍ରୋସେସ ରେ ପୁରା କରୁ ସେ ମସଲା ଟା ଟିକେ ଅଲଗା। ତା ଦେହରେ ଖାଲି ପୋଦିନା ଧଣିଆ ପତ୍ର ତାର ଖାଲି ଚଟଣି ତା ଦେହରେ ଆଳୁ। ଟିକେ ଚକଡ଼ା ହେଇଥିବ ଖାଲି ସେ ଫ୍ଲେବର ଟା ଦିଆ।
ହଁ ହଁ ଖାଲି ବିରିଇଟା। ହଁ ହଁ ମୁ ମୁଁ କେବେ ଖାଇନି ସେଇି ଚକଟା। ଆମ ମିଳେ ନା ବି ପ୍ରାୟ ପାଖାପାଖି ଦୋକାନ ତମସେ ଏକରେ ମିଳେ।
ଆ ଆଜ୍ଞା ମିଳେ ତାପରେ ଆମେ ବି ଘରେ ବନେଇ ଦଉ ମୁଁ ଘରେ ବନେଇଦିଏ।
ହଁ ଘରେ ବନେଇି ଖାଇବେ ଭଲ ଦେହ ପ୍ରତି ଭଲ ମାନେ କଣ ଭଲ ତେଲ। ଯାହା ଥିବ ପୋଡା ତେଲ ନଥିବ ତେପାଇ ଭଲ ଓ।
ଏ ବନେଇକି ଆମେ ଖାଇଦଉ ଆମେ ପ୍ରାୟ ଅଧିକ ଜିନିଷ ବାହାରୁ କିଣିକି ଖାଉନା। ଘରକୁ ନେଇଆସୁ ତାବେ। ଖାଇଦେଉ ଗୁପଚୁପ ଦିନେ କରୁଥିଲୁ ଦିନେ ବିରୀୟାନି କରିଥିଲୁ। ଦିନେ ମୁଁ ଆଇସ୍କ୍ରିମ କରିଥିଲି ଖରା ଦିନେ ଆଇସ୍କ୍ରିମ କରୁଥିଲି ଦିନେ ମିଠା କରିଥିଲି। ଆଉ ମ୍ୟାଗି ଚାଉମିନ ତ ପ୍ରାୟ ଟାଇମ୍ ଆମର ହୁଏ ମଞ୍ଚୁରିଆନ ବି କରିଦିଏ ମୁଁ। ମୁଁ ବହୁତ ରେୟାର କରେ କରଣ ମୋମରେ ବହୁତ ଅ ଝିଞ୍ଜଟ୍। ତ ତାକୁ ଷ୍ଟିମ୍ ଦେ ଇଏ କର ଏତେ ଝାମେଲା କର। ଆଉ ନହଲେ ମ୍ୟାଗି ଚାଓମିନ୍ ଏଇଗୁଡା ସବୁ କମନ ଜିନିଷ ପ୍ରାୟ ଟାଇମ୍ କରିଦିଏ ସେଗୁଡା ସବୁ।
ତାହେଲେ ଆପଣଙ୍କୁ ରୋଷେଇ ଭଲସେ ଆସେ ଜଣା ପଡୁଛି ନାଇଁ।
ଆଜ୍ଞା ଚାଟ୍ ବି କରୁ ମଟର ସୁପ୍ ବି କରୁ ଏଇ ବର୍ଷା ପା ଗରେ ମଟର ସୁପ ଟା ପିଇବା ପାଇଁ ବଢିଆ ଲାଗିବ
ନାଇଁ ଆଉ ଚିକେନ୍ ସୁପ୍ ଅରିଆ କେମିତି କଣ ଲାଗେ ଆଁ ଆଁ ହଁ ମୋଟର ସବୁ ପିଛି ପଥ ହ
ଆଜ୍ଞା।
ମଟର ଥରେ ଦି ଥର ଘଣ୍ଟେ ଦୂଇ ଥରେ ମଟର ଥରେ ଖାଇଛି ଯାଇଚି। ସୂପ୍ ଟା।
ଆଚ୍ଛା ପୁରୀରେ କେବେ ଯାଇ ଖାଇଛନ୍ତି ମଟର ସୁପ।
ନା ନା ପୁରୀରେ ମୋଟର ସୂପ ଖାଇନି।
ପୁରୀ ରେ ଗୋଟେ ଜାଗାରେ ଫେ ମ ମଟର ସୁପ ଆମେ ଥରେ ପୁରୀ ଯାଇଥିଲୁ ସେଇଟି
ଥାଇ ସେଇଟା ସେଇ ଟାଇପ୍ର ଖାଇବା ପ୍ରକାର ତ ଖାଇ ମତେ ଇଚ୍ଛା ନଥାଏ ମାନେ ଆମ ବିରିୟାନୀ ଆଇଁସ ମାନେ ପ୍ରାୟ ଜିନିଷ। ସେମିତି ଇଚ୍ଛା ଥାଏ ବୁଝିଲେ। ଆମେ ଟିକେ ନିରାମ ଯୋଉ ଆମିଷଆ ଲୋକଏଥି ରେ ସେଥିରେ ସେଇ ଟିକ ଟିକେ ହାଲକା ଜିନିଷ ଟିକେ ଖୁସି ହବୁନି। ହଁ ହ ଆପଣଙ୍କ ଖାଦ୍ୟରେ କଣ ପସନ୍ଦ ଲାଗେ।
ମତେ ସେମିତି ଦେଖିବାକୁ ଗଲେ ଆଇଁଶ ବି ପସନ୍ଦ ନିରାମିଷ ବି ପସନ୍ଦ। ହଁ କିନ୍ତୁ ବ ମତେ ନିରାମିଷ ଭଲ ଲାଗେ।
ଓ ହ ଭଲ।
ଆଇଁଶ ଖାଏ ଏତେ ଭଲ ଲାଗେ ନା ମତେ ଟିକେ
ହୁଁ।
ଆଇଁଷ ଟା କେମିତି ଟାଇପ୍ ର। ଖାଲି ଟିକେ ଝୋଳ ଆଳୁ ଖାଏ ଖାଏନି। ବାଧ୍ୟ ହୋଇଥା ମାଛ ମତେ ଟୋଟାଲ ଇଚ୍ଛା ନାହିଁ ମାଛ କଣ୍ଟା ବିଲେ ଖାଇ ନା ଆଉ ଅ
ହଁ।
ସେଟା ମୋତେ ସିଜା ଅଣ୍ଡାଟା। ସେ କରୁଥାଏ ଖାଲି ଆମଲେଟ ଖାଏ। ଆଜ୍ଞା।
ତ ଆପଣ ଥରେ ଥରେ କ ଥା ମତେ ବହୁତ ଭଲ ଲାଗେ ମାନେ ମୋ ମାନେ ଭଲ ଲାଗେ ବହୁତ ଭଲ ଲାଗେ ସେ ଜଣଟା। ଆପଣଙ୍କୁ ଭଲ ଲାଗେ ନା।
ନା ମତେ ସିଯା ଅଣ୍ଡା ଭଲ ଲାଗେ ନା ମତେ ଗନ୍ଧାଏ କେମତି ଗୋଟେ।
ହଁ ହଁ। ତାହେଲେ ନା ହଁ କେତେବେଳକୁ ଇଏ ଲାଗେ କେତେବେଳ ଇଏ ହଉ ସମୀ ତ ପସନ୍ଥ ଅଲଗା ଅଲଗା। ତାକୁ ଆମେ ଇଏ କରିପାରିବାନି। ଆଉ ତାପରେ ରହିଲା କି ଯେ ଆପଣ ମାନେ ତ ବୁଲାବୁଲି କରିଥିଲେ ରଜ ହେରିକି ମାନେ କେମିତି ପାଳନ କଲେ ମାନେ କୋଉ ଡ୍ରେସ କେତ୍ ସେ କଣ କରିଥିଲେ କଣ ମାନେ ବୁଲିଲେ ଫଟୋ କୋଉଠି ଉଠେଇଲେ ମାନେ
ହଁ ମୁଁ ହେ ମୁଁ ଅ ବହୁତ ଆମେ ଫଟୋ ଉଠେଇଛୁ ମୁଁ ଫଟୋ ବହୁତ ଉଠାଏ। ମୁଁ ଉଠେଇବି ନି ଉଠେଇବିନି ଯଦି ଉଠେଇବି ଉଁ ବହୁତ ବହୁତ ଫଟ ଉଠେଇବି ମୁ ଗଲେ ଗୋଟେ ଟେ ଦିଟା ଡ୍ରେସରେ ମିନିମମ୍ ବା ଆ ଦେଢଶହ ଟା ଫଟ ଉଠେଇବି।
ଯେଏ ଯିଏ ଉଠଉ ଥିବ ସେ ଚିଡି ଯାଉ ତ ଫଟ ତ।
ନାଇଁ ନାଇଁ ସେମିତି କେହି ଚିଡନ୍ତିନି କାରଣ ମୁଁ ବି ଭଲ ଉଠାଏ। ମତେ ଭ ଭଉ ଫଟୋ ଉଠାଇବାକୁ ତ
ହଁ ହଁ।
କି ତାଙ୍କୁ ତାଙ୍କୁ ତାଙ୍କର ଆଗେ ଉଠେଇ ଦେଇକି ସେମିତି ସେମତି କହିବି ମୋର ଏମତି ସେ ମୋର ଏମତି
ହୁଁ ହୁଁ ହଁ ମୁଁ ବି ଯେତିକି ଏଇଟା ବି ଦେଖିଛି ଯି ଯିଏ ଭଲ ଫଟୋ ଉଠାନ୍ତି ସେ ଲାଷ୍ଟକୁ ତାଙ୍କର ଫଟୋ ଉଠାନ୍ତି।
ଆଜ୍ଞା ଯୋଉମାନେ ମତ ସେଥି ଲାଗୀ ଯୋଉମାନେ ଭଲ ଫଟୋ ଉଠାନ୍ତି ଆଉ ସମସ୍ତଙ୍କର ତାଙ୍କ ନିଜର କେହି ଭଲ ଫଟୋ ଉଠେଇ ବାକୁ ନଥାନ୍ତି।
ହଁ ଏଇଟା ବୋହୁତ୍ ଏତେ ସତ କଥା।
ମତେ ବିରକ୍ତି ଲାଗେ ମୋର ଯଦି ଗୋଟେ ଫଟୋ ଟେ ନ ଉଠେଇଲେ।
ହଁ ବା ମୋର ସାଙ୍ଗ ବି ସେମତି ଜଣେ ଅଛି ସେ ଆମେ ତା ସହିତ ଉଠେଇବୁ ସେ ଲାଷ୍ଟ ଭାଇତ ମୋ ଉଠେଇ ସେଟା ସେ ସବୁଠୁ କମ୍ ଉଠେଇବେ ତାର ବାଘ ହବନି ତାକୁ ଅଶାନ୍ତି ସେ ଇଏ ହେଇଯିବେ। ହୁଁ ଆପଣ ଯୋଉ ଝିଅ ପିଲା ମେ ଯୋଉ ମାନେ ତାଙ୍କର ମାନେ ଡ୍ରେସ୍ ହାରିକା ଗୋଟେ ଡ୍ରେସ୍ ରେ ଫଟୋ ଉଠେଇଲେ ଥରେ ଆଉ ଥରେ ଉଠାନ୍ତିନି। ଏ ଗୁଡା ସତ ସବୁ? ମାନେ ଦବା ଓହୋ ମ ତେବେ ଆମେ ଏଇ ବିଷୟରେ ଜଣଙ୍କ ସହଁ ସେମିତି ନୁହେଁ।
ନା ମୁଁ ତ ଆଉ ରିପିଟ୍ କରେନା। ମୁଁ ତର ଗୋଟେ ଡ୍ରେସ୍ ରେ ଫଟ ଯଦି ଛାଡିଛି ତାପରେ ଆଉ ଛାଡି
ପିନ୍ଧିବି ସେ ଡ୍ରେସ୍ ପିନ୍ଧିବି। ବୁଲାବୁଲି କରିବି। କୁଆଡ଼େ ଅକେଜନ୍ ହେଲା ପିନ୍ଧିକି ଯିବି ଫଟୋ ଉଠା ହବନି ସେଥିରେ ଆଉ।
ଓହୋ ଏଇ ବିଷୟରେ ଆମେ ଗୋଟେ କଥା ହଉଥିଲି ସେ କିଏ କହୁଥିଲା ଏମତି ଜଷ୍ଟ ଏଇ ସେଇଟା ମୁଁ ତମକୁ ପଚାରୁଚି। ଆଉ ତାପରେ
ପ୍ର ସବୁ ଝିଅ ମାନଙ୍କର ଏଇଟା ଟିକେ ଅଛି, ସେମାନେ ଆଉ ପୁଅ ପିଲାଙ୍କର ଆ ଗୋଟିଏ ଡ୍ରେସ୍ କୁ ପନ୍ଦର ଜଣ ପିନ୍ଧିକି ଫଟ ଉଠେଇବେ ଯାଇଥିବେ ସିଏ ଟିକେ ଗଳେଇ ଦେଇ ପିନ୍ଧଦବ
ହଁ ଏଇଟା ସତ ଏଇଟା ସତ।
ଏକ ଆଉ ଗୋଟିଏ ପୋଜ୍। ଗୋଟିଏ ପୋଜ୍ ରେ ଫୋଟ ଉଠେଇବ, ଚୁଟିରେ ଟିକେ ହାତ ମାରାରୁଥିବେ, ପ୍ୟାକେଟ୍ ରେ ଟିକେ ହାତ ପୁରେଇଥିବେ। ନ ହେଲେ ହାତ ମାରିଦେଇ ଥିବେ, ସେଇ ସେତିକି ପୋଜ୍ ରେ ସେତିକି ପୋରେ ସେ ଫଟ ଉଠାନ୍ତି।
ଆଉଥ ରହିଲା ଆ ହଁ ସେଇତ
ଗାଡି ଉପରେ ବସ ସିଏ ବସିକି
ହଁ ମତେ ଟିକେ ଅଲଗା ମୋ ଥାଏ ଯେ ମାନେ ଏତେ ଫଟୋ ଉଠେବାକୁ ମୋତେ ପସନ୍ଦ ନ ନଥାଏ, ମୁଁ ମାନେ ବୋହୁତ୍ ମାନେ ନେଚୁ- ପ୍ରାକୃତିକ ଯୋଉଠି ଦେଖେ ଗଛ ମାନେ ତା ପାଖରେ କିଏ ଠିଆ ମତେ ଯେମିତି ପ୍ରାକୃତିକ ମୋ ପଛରେ ରହୁଥିବ, ଯେମିତି ପାହାଡ ହୋଉ କେତେ ଏମିତି ମୁଁ ଗାଡି ହେରିକା ମତେ ସେଗୁଡ଼ା ଏତେ ଇଏ ନଥାଏ। ମାନେ ସାଙ୍ଗ ସାଙ୍ଗ ସହ ବୋହୁତ୍ ଫଟୋ ଉଠାଏ। କିନ୍ତୁ ସାଙ୍ଗ ସହ ଇଚ୍ଛା ହେଇଯାଏ କମି ଯାଇଯାଇଛି ଫଟୋ ଉଠେଇବା। ହ ମାନେ ମୁଁ ନିଜ ନିଜ ଏକା ଫଟୋ ଉଠେଇବାକୁ ମତେ ଭଲ ଲାଗୁଚି ମାନେ ଏବେ ଏ ଇଚ୍ଛା ହୋଉନି କାହା ସହ ଉଠାଇବାକୁ। ସେଟା ଏମିତି ଆମ ଏ ଟିକେ, ଏ
ଏଇ ଇଚ୍ଛାଗୁଡା ଇଚ୍ଛା ଶକ୍ତିଗୁଡା ଧିରେ ଧିରେ ଧିରେ ଧିରେ ଯେ ଏଇ ମରି ମରି
ଉଁ ହୁଁ। ଟିକେ ହେରା ବଡ଼ ବଡ଼ ହେଇଯାଉଚି ମାନେ ମ ସ ସେମାନେ ମନ ମନଭାବ ଠିକ୍ ଠାକ୍ ଅଛି ମାନେ ଯେ ସେମାନେ ମୋ ସହ କ ଖରାପ ବ୍ୟବହାର କରି ମାନେ ମୁଁ ଆଉ ଗୋଟେ ଇଚ୍ଛା ଛାଡିଯାଉଚି ଧୀରେ ଧୀରେ କଣ ମୁଁ ଜାଣିପାରୁନି ବୌଦ୍ଧିକ ବି ଆଉ ମାନସିକ ଏବେ କଣ ହୋଉଚି ମତେ କିଛି ହୋଉ ମତେ ଦୁଃଖ ଲାଗୁନି କି ଖୁସି ଲାଗୁନି ମୁଁ ସେମତିଆ ପରିସ୍ଥିତିରେ ରହୁଚି କେତେବେଳେ ପୁରା ଦୁଃଖ ଲାଗୁଚି କଣ ମାଇଁ ଦୁଃଖ ଲାଗୁଚି ମତେ ଜଣା ଏମତି ଚାଲଚି ଆଉ। ସେଥି ପାଇଁ
ଆପଣ ବୋଧେ ଏ ଡିପ୍ରେସନରେ ଅଛନ୍ତି?
କଣ କେତେବେଳେ ହେଇଯାଏ ବୋ ଏବେ ତ ଠିକଠାକ ଗାଁରେ ଅଛୁ ତେଣିକ ଯିବୁ ସୋମବାରେ ଉଁ
ସେ ସେମିତି
ଆଁ ମୁଁ
ଘର କରିକି ବସିବା।
ହୁଁ ହୁଁ ଆଉ ମୁଁ ଟିକେ ଏକଲା ମାନେ ଏକେଲା ଏକେଲା ଏକେଲା ମୁଁ ବୋହୁତ ଇଏ କରେ ମୁଁ ନିଜକୁ ପସନ୍ଦ କରେ।
ଆଛା ତା ବି ଭଲ କଥା ନିଜେ ଯେ ଆ ଏକେଲା ଯଦି ଖୁସି ହେଇକି ସେ ତାଠାରୁୁ ବଡ ଆଉ
କାର ନାହିଁ ନା
ଭଲ ଆଉ କିଛି ନାହିଁ ଆପଣ ସବୁଠି ଜିତିଯିବେ ଏକେଲା ଆପଣ ଆପଣ ନିଜ ସାଙ୍ଗରେ ନିଜେ ଖୁସି ଅଛନ୍ତି।
ହଁ ଆପଣ ବି କୁଆଡେ ଯିବେ ବୋଲି ମତେ ଲାଗୁଚି କୋହୁଥିଲେ? ଏଇନା। କାମ କିଛି ଅଛିି ପା ଆପଣ ଆପଣଙ୍କର କିଛି କାମ ଅଛି ବୋଧେ ଏଇନା ରହିବେ କୋହୁଥୁଲେ ଆ ପୂର୍ବରୁ।
କାଇଁ ନାଁ ତ।
ଆଁ ସମୟ ଦେଖନ୍ତୁ।
ଆଚ୍ଛା।
ଅଁହଁ।
ଆଚ୍ଛା ଆଚ୍ଛା। ଆଚ୍ଛା ହୋଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଏ ରହୁଚି ଜୟ ଜଗନ୍ନାଥ। ଉଁ